ତୋ
କଣ କରୁଛ?
ଏଇ ବସିଛି ଆଉ। ତମେ କଣ କରୁଛ? ହ୍ୟାଲୋ
ଆମ ଆଡେ ଲାଇନ କଟି ଯାଇଛି ତ। ହଁ ଆମ ଆଡେ ଲାଇନ କଟି ଯାଇଛି ତ ଟିକେ ବାହାରେ ବସିଛି ଟିକେ ଥଣ୍ଡା ପବନ ଖାଉଛି ଆଉ।
ଆଉ ଖାଇ ସାଇଲଣି ନା? ହ୍ୟାଲୋ
ହଁ ହ୍ୟାଲୋ
ହଁ ଖାଇସାରିଲାଣି ନା?
ନାଇ ଏ ଯାଇ ଖାଇନି ଏତ ଏଇନା ମାତ୍ର ଆଠଟା ହେଇଛି ଏ ନଅ ଟା ବେଳକୁ ଖାଇବୁ ଆଉ ଏ ଯାଏଁ ଖାଇନୁ ଆମେ।
ହୁଁ ଆଉ ତମର କଣ ରୋଷେଇ ହେଇଛି?
କିନ୍ତୁ ଆଜି ହେଇଯାଇଥିବ। ଅ ବୁଧବାର ଅଛି ଆଜି ହେଇଥି ଓମ୍ କି ତିନି ଦିନ ହେଇଥିବ ଆଉ
ହଁ।
କେ
ଆଉ ତମର କିଏ କିଏ ଅଛ ଅଛନ୍ତି ତମ ଘରେ?
ମୁ ଆମ ପୁଅ ଅଛି କଁ ମୁ କରେ ଆମ ଘରେ ମୋ ଆମ ଘରେ ସମସ୍ତେ ଅଛନ୍ତି ମୋ ବାପା ବୋଉ ଅଛନ୍ତି ମୋର ଗୋଟେ ଭାଇ ଅଛି ମୁଁ। ସମସ୍ତେ ଅଛନ୍ତି ଆଉ।
ତମେ ଆଜି ଆହା କଣ କରୁଛ? ଆମ ଘରେ ଆମ ବାପା, ମା, ଭାଇ, ଭଉଣୀ। ସମସ୍ତେ ଆମେ ଅଛୁ। ଘର କେତେଟା? ହୁ
ହ୍ୟାଲୋ।
ହଁ।
କଣ କହିଲା ମାନେ ଶୁଭିଲାନି ତାୱର ପାଉଥିଲା ଯେ ପୁଅ ହୁଁ ହୁଁ ନା ନା ଆମର ଲାଇନ ଆସିନି ଏଯାଏଁ ଆଉ ଆମର ଲାଇନ କ ବର୍ଷା ବର୍ଷା ହୋଉଥିଲା। ଲାଇନ କଟି ଯାଇଚି ଆସିନି ଏଯାଏ ବାହାରେ ବସିଚୁ ପବନ ଖାଉଚୁ।
ହଉ
ନା ନା ଲାଇନ ଆସିନି ଆପଣଙ୍କ କଥାଟା କାଇଁ କଟୁଚି କୋଉଠି ଅଛନ୍ତି କି?
ମେଘ ପାଗ ମ ହେଇକି ସେ ଆଉ ନେଟୱାର୍କ ପାଉନି ଆଉ।
ଆଛା।
କୁହ। ହ୍ୟାଲୋ।
ହୁଁ।
ହ୍ୟାଲୋ ହଁ।
ହଁ କୁହ ଶୁବୁଚି।
ହଁ ଶୁଭିଲା।
ଆଉ ଦିନରେ କଣ ଖାଇଥିଲ।
ଆଜି ଆଜି ସେମିତି କିଚ୍ଛି ଖାସ୍ ହେଇନେଇ ଆଜି ଆମର ଚିକେନ ରୋଷେଇ ହେଇଥିଲା ଦିନରେ ହେଇଥିଲା ଚିକେନ ସାଲାଟ ଭାତ ହେଇଥିଲା ଖାଇ ଦେଇଥିଲି ଆଉ ଦିଟା ବେଳକୁ ଖାଇଲି।
ହଁ।
ମାନେ ଚିକେନ ରେଟ୍ ଯେମିତି ବଢୁଚି ଆଉ କ ଖାଇ ହବନି। ମାନେ ରଜ ପର୍ବ ବି
ତମ କାଇଁ କଥା କଟୁଚି।
ହଁ ଏଇ ନେଟୱାର୍କ ପାଉନି ତ ସେଇଥି ପାଇଁ କଟୁଥିବ।
ହଁ।
ଟାୱାର ପାଉନି ଗାଁ ଗାଉଁଲି ଜାଗା ତ ଟାୱାର ଫାୱାର ପାଉନି ସେଇଠି ଶୁଭୁନି ଆଉ କଥା କଟୁଚି ଖାଲି ତମର ଗାଁରେ ନା ନା କୋଉଠି ତମେ
ହଁ ଆମର ବି ଗାଁ ରେ। ନା ଗାଁରେ।
ହୁଁହୁଁ।
ଏ କେଉଁଝର ଏରିଆ କନ୍ଧମାଳ ଜାଗା ଆଉ।
ହ୍ୟାଲୋ ହ
ହଁ କୁହ।
ଅ ତିନି ଦିିନି ପାଳନ ହ ହୁଏ। ଆଉ ରଜ ପିଠା ପିଠା ପଣା ଖାଆନ୍ତି ଦୋଳି ଖେଳନ୍ତି। ପୋଡ ପୋଡ ପି ଠା ହେଲା ପ୍ରସିଦ୍ଧ। ଆଉ ତମର କଣ ହୁଏ ରଜ।
ପହିଲି ରଜ ହ।
ହଁ।
ଓଡିଶାର ପର୍ବପର୍ମୀ ମାନଙ୍କ ମଧ୍ୟରେ ରଜ ପର୍ବ ହଉଛି। ଗୋଟେ ଅଲଗା ପ୍ରମୁଖ ଲୋକପ୍ରିୟ ପର୍ବ ହେଲା। ପର୍ବରେ ପ୍ରତିବର୍ଷ ଦଷ୍ଟ ଆରମ୍ଭ ଆଶା ଆରମ୍ଭରେ ପାଳନ କରାଯାଏ। ହେଲା ଜ୍ୟେଷ୍ଠ ଜ୍ୟେଷ୍ଠ ଲାଷ୍ଟ ଆସ ଶାଢ ହେଲା ଏ ପରେ ପଡିଥାଏ ଶୁଭୁଛି ଆଉ ପ୍ରବଳ ଗରମ ଧରଣୀ ଅୁ ଉତ୍ସା ହୋଇ ଉଠୁଥିବା ବେଳେ ରଜ ପର୍ବ ପଦାର୍ପଣ ଆମକୁ ବିମୋହିତ କରେ। ଏହା ଜ୍ୟେଷ୍ଠ ମାସରେ ଶେଷରେ ବଡେ।
ହଁ।
ତାପରେ ରଜ ପର୍ବ ବର୍ଷ ର ଆଗମନକୁ ଆଚରଣ କରେ ବର୍ଷ ର ଆଚରଣ କରେ। ମୁଖ୍ୟତଃ ଏହି ପର୍ବକୁ ଆଉ ଧ ରାଣୀ ପୂଜା କର ଆଜ୍ ଆପଣ ଧରଣୀ କୁ ପୂଜା କରାଯାଏ ରଜ ତିନି ଦିନକୁ ପହିଲି ରଜ ସଂକ୍ରାନ୍ତି ରଜ ଷ ନାହିଁ ଏଇ ତିିନଦିନ ଯାକ ସେଷ କାର୍ଯ୍ୟ କରାଯାଏନି ହେଲା।
ହଁ।
ରଜ ପର୍ବର ତିନି ଦିନ ପ୍ରତି ଗାଁ ଗହଳରେ ସହର ଅପେକ୍ଷା ଅତୀବ ସମାହରଣ ପାଳନ କରାଯାଏ।
ସ୍ତ୍ରୀ ଲୋକମାନୋନେ ପନିପରିବା କାଟନ୍ତି ନାହିଁ ପ୍ରତି ଘରକୁ କୁଣିଆ ମ ଯିବା ଆସିବା ଲାଗିଥାଏ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ହସ ଖୁସିରେ ବିତାନ୍ତି। ହଉ।
ହୁଁ।
ହ୍ୟାଲୋ ଶୁଭୁଚି ତମକୁ।
ହଁ କୁହ।
ତମେ ଆଉ କଣ ଜାଣିଛ କୁହ ତମର କଣ ପିଠା କରିଥିଲ ରଜରେ।
ଚକୁଳି ପିଠା ପୋଡ଼ ପିଠା ଇଟିଲ ପିଠା। ଆଉ କଣ ଯୋଉ ମୁଆ ପିଠା।
ଆଛା ତମକୁ କୋଉଟା ଭଲ ପିଠା କଣ କରିଆସେ।
ଏଇ ଚକୁଳି ପିଠା ଆଉ ଇଟିଲ ପିଠା। କାକେରା ପିଠା। ଏଇ ସବୁ ଆଉ।
ହ ତମକୁ କୋଉଟା ମାନେ ମାନେ ଭଲ ତମକୁ କୋଉଟା ଆସେ। ମାନେ ଯୋଉଟା ତମ ଘର ଲୋକ ସମସ୍ତଙ୍କୁ ପସନ୍ଦ ହେଇଯାଏ କୋଉ ପିଠା ଟା ତମେ କର।
ଚକୁଳି ପିଠା ସମସ୍ତେ ଭଲ ପାଆନ୍ତି।
ତମେ କେମିତି କର ତମ ଘରେ ପସନ୍ଦି କରନ୍ତି।
ବିରି ଚାଉଳ ବାଟନ୍ତି ବି ବିରି ଚାଉଳ ବାଟିକିନା। ତାକୁ ରଖିକି ଗ୍ୟାସରେ ବସେଇକିନା। ପିଠା କରନ୍ତି ତାୱାରେ ଆଉ। ହ ହଁ
ହଁ। ସେଇ ମୁଁ ଟା କରିି ଆଣ କରିଦବ ପଢି ହଉ କି। କହିବ କି?
ତାପରେ କଣ କରନ୍ତି।
କଡେଇ ରେ ସିଝ ସିଝେଇ ସି ହାଣ୍ଡିରେ ସିଝେଇକିନା ଦଡ ଏ ଦେଇକିନା। ସିଝିଲେ ପିଠା ବାହାର କରନ୍ତି ଆଉ।
ସେ ସାଢି କୁର୍ତି ନବ।
ହଁ ହଁ
ଦୋଳି ଖେଳିଥିଲ।
ହଁ। ତମେ?
ହଁ ମୁଁ ବି ବହୁତ ଭଲ ଲାଗିଥିଲା ଦେଖ ରଜ ପର୍ବର ତିନି ଦିନ ପ୍ରତି ଗାଁ ଗହଳିରେ ସହର ଅପେ ସହରରେ ସବୁଆଡେ ଭଲ କି ହୁଏ ସବୁଆଡେ ଭଲ ହୁଏ। ସବୁ ଆଡେ ଦୋଳି ପଡେ ସମସ୍ତେ ଦୋଳି ଖେଳନ୍ତି ଆଉ ସବୁଆଡେ ମାନେ ରଜ ମାନେ ତିନି ତିନି ଯାକ ସବୁଆଡେ ଆମର ବଡ ଅ ମାନେ ଉତ୍ସାହିତ ସହିତ ଖେଳନ୍ତି। ଆମାରୁ ଉ ଛୋଟ ଛୁଆ। ସମସ୍ତେ ଖେଳନ୍ତି, ଧନୀ ଗରିବ ସମସ୍ତେ ଖେଳନ୍ତି ରଜ ପର୍ବ ଆସ ଝିଅ ମାନେ ସମସ୍ତଙ୍କୁ ଲାଏ। ତ ପାନ ଖାଇଥିଲ ରଜ ପାନ ଖାଇଛ?
ଉ ରଜପାନ ହଁ ଖିଆ ହେଇଚି।
କେତେ ଟା ଖାଇଥିଲ?
ସେ ଏଇ ଦଶଟା ଖଣ୍ଡେ ଖାଇଛିି ଆଉ
ଆଛା।
ହ୍ୟାଲୋ ଆମ ଗାଁ ରେ ବାହାଘର କାର ହଉଛି। ହୁଁ
ମୋ ଗାଁରେ ବି ବାହାଘର ହଉଛି ବାହାଘର ହେଇଯାଏ ସରିନି କି ତିଥିମତି ସରିନି।
ନା ବାଉଡା ଯାକେ ଅଛି ଆଉ।
ଆଚ୍ଛା ବାହା ବାହୁଡା ଯାତ୍ରା ଯାଏ ବାହାଘର ଏବେ ଅଛି ନାଇଁ କି।
ହଁ
ଆଉ ତମର କିଏ ବାହାଘର ହେଲଣିି ନା କାର।
ଆମର କେହି ବାହାଘର ହେଇନୋଉ। ମୁ ଯାଉଛି ଖାଇବି ହେଲା ରହିଲି।
ଗୁଡ୍ ନାଇଟ୍।